ହଁ।
ଏଇଠି ବସଥିଲି ଆଉ।
ଆଉମ୍ କାଲି ମୁଁ ଦେଖିଚି କୁଆଡେ ଯାଇ ଥିଲା ସେ ଟାଟସ୍ ରଖିଥିଲା କଣ?
ହଁ ହଁ ଆମେ ଟିକେ ମାର୍କେଟ ଯାଇଥିଲୁ।
କଁ କାମ ଥିଲା ନା ନାଇଁ ସେମିତି ମାନେ ବୁଲିବା ପାଇଁ ଯାଇଥିଲ?
ନାଇଁ କାମ ଥିଲା ଆମ୍ ବୁଲି ବାଲିିକିରି ଆସିଲୁ ଯାଇଥିଲୁ ତ ଟିକେ ଆଇବ୍ରୋ ସେପ୍ କରିବାକୁ ଯାଇଥିଲି ଆଉ। ସାଙ୍ଗ ହେଇକି ନଣନ୍ଦ ମାନେ ଯାଇଥିଲୁ। ମୋ ନଣନ୍ଦ ପାର୍ଲରରେ ରହିଚନ୍ତି ତ। ଆଉ ପଳେଇ ଯାଇଥିବେ କେତେ ଆଉ।
ମାନେ ତମ ନଣନ୍ଦ ମାନେ କଣ ଶିକି ସାଇଲେଣି ନା ଶିକୁଚନ୍ତି ଏବେ?
ନଣନ୍ଦ ବା ମାସେ ଦି ମାସ ହେଲାଣି ଏବେ ଯାଉଚନ୍ତି ତ କିଛି ମାନେ ଅଧା ଅଧେ ଶିଖିଗଲେଣି। ଆଉ ପୁରା ଶିଖି ଯିବା ଆଉ।
ଓହୋ ଆଉ ତମେ ଶିକା ଶିକି କରୁନ ଖାଲି ନଣନ୍ଦ ଶିଖୁଚନ୍ତି।
ଏ ନାଇଁ ମୁଁ ଆଉ ଶିକିନି ନଣନ୍ଦ ଯାଉଚନ୍ତି ତ ଆଉ କଁ ଘରଦ୍ଵାର ଆକୁ ଛାଡିକି ଆଉ ଯାଇପାରିବିନି ନା ଘରେ ଆଉ ରୋଷେଇ ବାସ ଘରେ ଅଛି ଆଉ ଭାବୁ ନଣନ୍ଦ ଶିଖିଗଲା ପରେ ମାସରେ ମାସ ଘରେ ଶିଖେଇଦେବେ ଆଉ।
ହୁଁ ନା। ମୁଁ ଭାବୁଥିଲି ମୁଁ କହିଲି ତମ ଟାଟସ୍ ଦେଖିଥିଲ ମୁଁ କହିଲି ଟିକେ ଡାକିଥାନ୍ ଟିକେ ସାଙ୍ଗ ହେଇ ଟିକେ ଯାଇଥାନ୍ତେ ମୁଁ ଟିକେ କିଣାକିଣି କରିବାର ଥିଲା ତ ସବୁ ଡ୍ରେସ୍ ଫେସ୍ ହରିକା ଆଉ ଗୋଟେ ଉମ୍ ଦେଇଥିଲି ଡ୍ରେସ୍ ଆଉ ଆଉ ଗୋଟେ ବ୍ଲାଉଜ ବନେଇବା ପାଇଁ ଦେଇଥିଲି ଟେଲର୍ କୁ ଯାଇକି ଟିକେ ଆଣିଥାନ୍ତି। ଏକୁଟିଆ କଁ ଯିବି ଯେ ଭଲ ଲାଗୁନଥିଲା ମୁଁ କହିଲି ଟିକେ ଯାଇଥିଲେ ସାଙ୍ଗ ହେଇକି ଯାଇଥାନ୍ତେ ଆଉ।
ହଁ କେବେ କହିବ ନହେନେ ସାଙ୍ଗ ହେଇକି ପଳେଇବା ଆଉ କଣ ଟାଇମ୍ ବାହାର କରିକି କେବେ ପଳେଇବା ବୁଲିବାଲିକି ଆସିବା ଆଉ।
କରିଦେବି ଟିକେ ଆଉ ସାଙ୍ଗ ହେଇଯା କାହିଁକି ନା ଏକୁଟିଆ ଟିକେ ଭଲ ଲାଗୁନି ତ ଆଉ କଣ? ଯାଇଁକି ଏକୁଟିଆ କରିବି ଆଉ ଟିକେ ଆଇବ୍ରୋ ବି ସେଭ୍ କରିବାର ଥିଲା ଆଉ ତମେ ଯଦି କହୁଛ ତମ ନଣନ୍ଦ ପାର୍ଲର କରୁଚନ୍ତି ଆଉ ମୁଁ ଯାଇଁକି ସେଇଠି ଆଇବ୍ରୋ ସେଭ୍ ଘରିକା ଟିକେ ଚୁଟି କଟିଙ୍ଗ ଫଟିଂ ଥିଲା ଟିକେ କରିଦେଇଥାନ୍ତି ଆଉ। ନାମ ଆମର ଯୋଉ ଘରେ ଟିକେ ବାଆଘର ଥିଲା ତ ସେ ମୋ ଦିଦିଙ୍କର।
ହଁ।
ଇଏ ଯାଇଁକି ଟିକେ ସପିଙ୍ଗ କରଥାନ୍ତି ଟିକେ ଡ଼୍ରେ ଶାଢ଼ୀ ଗୋଟେ ଆଣିଥାନ୍ତି। ଆଉ ଡ୍ରେସ ଦିଟା ଆଣିଥାନ୍ତି ଆଉ। ଆଉ
ତୋ ବିଭାଘର ଏବେ ହବ ନା ଆଉ
ଏ ବାଆଘର ଏଇ ଆଠ ଦିନି ଭିତରେ ହବ ସବୁ କିଛି। ଠିକ୍ ହେଇଯାଇଚି ଖାଲି ଆ ହବ ଆଉ। ଆଉ ଜାଣିଥିବେ ତ ବାହାଘର କାମ କେମତି ଟେନସନ ସବୁ କିଣା କିଣି ସରିଯାଇଛି, ନିଜ ପାଇଁ ହେଲେ କିଛି କିଣିନି, ଟିକେ ଯିବି ନିଜ ପାଇଁ ସବୁ ନେଇକି ଆସିବି ଆଉ
ହଁ ଆମ ନାନନ୍ଦ ସବୁ ଶିଖିଛନ୍ତି, ମେୀ ବି ମେହେନ୍ଦୀ ଫେନ୍ଦି କହିବା ଭ ମାନେଡଖେଇ ମେନ୍ଦି ହଁପା ତାପରେ ସବୁ ଜିନିଷ ସିଏ ଶିଖିଛନ୍ତି।
ଆଉ ଭଲ ତମ ତମ ନଣନ୍ଦଙ୍କୁ ଡାକି ଆଉ ମେହେନ୍ଦୀ କରିବା ପାଇଁ, ମୁଁ ଭାବୁଥିଲି କାହାକୁ ଡାକିବି, କାହାକୁ ଡାକିବି, ତ ତମ ନଣନ୍ଦଙ୍କୁ ଡାକିଦେଲେ, ଟିକେ ଆସିକି ଟିକେ ମେହନ୍ଦୀ କରିଦେଇ ଯିବେ ଆଉ
ହେଇଯିବ ମାନେ, ଏବେ ଅଧା ମାନେ ଅଚିହାଁ ଲୋକଙ୍କୁ ଆମେ ଜାଣିନଥିବା, ତାଙ୍କ କହିଲଲୁ କଣ ନାଇଁ କଣ ସେ କରୁଛନ୍ତି, ବହୁତ ଲୋକ ଚୋରି ଚାରି ବି କରି ଦଉଛନ୍ତି, ମାନେ କଣ ତ ଆମ ଚିହ୍ନା ପରିଚ ଡାକିଲେ କଣ? ତମର କମ କୁ ହେଇଯିବ, ତାପରକୁ ତମେ ବି ନିଜେ ଯୋଉଟା ତମ ଦରକାର ସେଟା ବି ତମେ କହିପାରିବ। ତମର ଏଇ ଜିନିଷ ତାଙ୍କ ଦରକାର କି ଏମିତି କର, ସେମିତି କର, ତାହ ନିଜ ଭଳି ବି କହିପାରିବ। ହଉ କେବେ ଆସିବ? ମତେ କହିବ ଆଉ।
ହଁ ହଁ ମୁଁ କହିବି। ଆଉ ଏତେ କଣ ନଉଛନ୍ତି ମେହେନ୍ଦୀ କରିବା ପାଇଁକା ଆଉ ଯୋଉ ଏକ ଭରିଆ କରିବା ପାଇଁକା।
ମୁଁ ତ ଆଉ ଜାଣିନି ଆଉ ତମେ ଯଦି କହୁଛ ମୁଁ ମୋ ନଣନ୍ଦଙ୍କୁ ପଚାରିକି ବୁଝିକି କହିବି ତମକୁ ଆଉ
ହଁ ହଁ, ମତେ ବୁଝିକି କହିବ ନିହାତି। ଆଉ ଆମେ ଟିକେ ଯିବା ଖାଲି ଟେଲର ପାଖରେ ଯିବା, ମୁଁ ଜାଣିଛ ତମର ମେସିନ ଗୋଟେ ପଡିଥିଲା ଘରେ, ପକେଇ ଚୁନା ତମେ
ହଁ, ଏବେ ଆମର ପଢିଛି ନିଶ୍ଚିନ୍ତ ଭାବେ ପଢୁଛି, ମୁଁ ଶିଖୁଛି ନା ମୁଁ ଭଲରେ ଶିଖିନି। ସେ ଜିନିଷଟା
ଓହୋ ନାଇଁ ନାଇଁ, ନହେଲେ ମୁଁ ଟିକେ ଦେଇଛି ନା ସେଠି ଟେଲରି କରିବା ପାଇଁ ଟିକେ ଦେଖୁନ ଆଜି କାଲି ବାହାର ଦେଲା ବେଳକୁ, ଟିକେ ଲେଟ୍ କରୁଛନ୍ତି, କେତେ ଜଣଙ୍କର ଧରୁଛନ୍ତି ଲେଟ କରୁଚନ୍ତି, ମୁଁ ତମକୁ ଦେ ତମ ଆ ତମେ ତ ସିକୁଚ ଆଉ, ଆଉ ତମେ ଟୋଟାଲ ସିକି ସାରିଲା ପରେ ମତେ ଟେ କହିବ ମୁଁ ଆଉ ଯାଇକି ମାର୍କେଟ ରେ ନ ଦେଇକି ତମକୁ ଦେବି ତମେ ମୋର ଟିକେ କରିଦବ।
ଆମ ଘର ପାଖରେ ଜଣେ କରୁଛନ୍ତି, ଆମ ଯା ବି କରୁଛନ୍ତି। ଆଉ ତମେ ଯଦି କହିବ ମୁଁ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିଦେବି, ତମେ ଏଇଠି ଜିନିଷ ଟା ଦେଇପାରିବ।
ଏବେ ତ ଦେଇ ସାରିଛି, ଆଗକୁ ଯଦି କିଛି ଫଙ୍କସନ ହେରିକା ହେଲା, ତାହେଲେ ମୁଁ ତମକୁ କ କହିବି, ତମେ ଟିକେ ତାଙ୍କ ସହିତ କ କଥା କରିବ ନେଇକି ଦେଇ ଆସିବେ ଆଉ, ଆଉ ବାହାଘର ଦେଖୁ ନା ବାହାଘର ଟେନ୍
ହୁଁ ତାପରେ କୁଣିଆ ମଇତରେ ବି ବହୁତ ଆସି ସାରିବେଣି କୁଣିଆ ମଇତରେ ବହୁତ କାମ। ବାହାଘର ଗୋଟେ ଏତେ ବଡ ଦାୟିତ୍ଵ ତୁଲେଇବା ବହୁତ କଷ୍ଟ।
ନାଇଁ ସବୁ କିଛି କିଣା କିି ସରିଯାଇଛି ହେଲେ ମୁଁ ମୋ ପାଇଁ କିଛି କିଣ ନଥିଲି, ଏକୁ ଟିଆ କଣ ଯିବି, ଆ ଦୀପ୍ ତ ମୋ ସାଙ୍ଗରେ ଯାଇପାରିବେନି ନା, ମୁଁ ସେଇ କହୁଥିଲି ମୋ ସାଙ୍ଗରେ ଟିକେ କିଏ ହେଲେ ଯିବି, ତମେ ମୁଁ ତମ ଟାଟାସ୍ ଦେଖିଥିଲି, ତ ମୁଁ ଭାବିଲି ବଜାର ଫଜାର ଯାଇଛନ୍ତି ବୋଧେ ଆଉ
ହଉ ତମେ ଯେତେବେଳେ କହିବ ମୁ ତ ଯିବା ବୁଲି ବାଲିକି ଆସିବା, କଣ ତମେ କିଣା କିିଣି କରିବା କଥା କିଣିବ ଆଉ।
ହଁ ହଁ ଆଉ ଆଇବ୍ରୋସେପ୍ ଯୋଉ କରୁଛ, କେତେ ଟଙ୍କା ନେଲେ ସେ ତମର?
ଆଇର୍ବସେବ୍ ସେନେଲେ କେତେ ପାସହ ଟଙ୍କା ଖଣ୍ଡେ ନେଲେନା କଣ?
ନଣନ୍ଦ ଯାଇଥିଲେ ନା ମୋ ସାଙ୍ଗରେ, ଆମର ସେ ଚିହ୍ନା ନଣନ୍ଦ ହିଁ ସବୁ ମୋର ବୁଝାବୁଝି କରନ୍ତି ଆଉ ମତେ ତ ଆ କିଛି ପଡେନା, ନଣନ୍ଦ ତାଙ୍କର ଯାହା ଦବା କଥା ସିଏ କରନ୍ତି।
ଆଛା, ତମ ନଣନ୍ଦ ସହିତ କଥା ହେବ ମୁ ଟିକେ ଯିବି, ମୁଁ ଟିକେ ହେଲେ ଟିକେ କମ ରେ କରିଦେବେ।
ହଁ ହଁ ମୁଁ ସେଥିପାଇଁ କହିପାରିଲି ଯେ ଆମଁ ନଣନ୍ଦ ତାଙ୍କର ପେମେଣ୍ଟ ଟା ନଣନ୍ଦ କଲେ, ଆଉ ମୁଁ ତ କରିନି ନା ମୁଁ ସେ ଟିକେ କିଛି ଜାଣିିପାଇଲିନି।
ଆଚ୍ଛା ଆ ତମ ଆଜିକାଲି ତ ଦେଖୁଛ ପାର୍ଲର କେତେ ମାନେ ଭଲ ଇ ଭାବାରୁଛି ତମେ ବି ସେଇଟା କରିଦିଅ ନଣନ୍ଦ ଯୋଉଟ ଶିଖୁଛନ୍ତି ତମେ ବି କରିଦିଅ। ଆଉ ମୁଁ ଶୁଣିଥିଲି କୁଆଡ଼େ ନଣନ୍ଦ ଶିଖି ସାରିଲା ପରେ ପାର୍ଲର ଟା କୋଡି ଖୋଲିଥାନ୍ତି ମାନେ ମାର୍କେଟ ଉପରେ ଖୋଲିବେ ବୋଧେ।
ନ ତାଙ୍କର ସେଇ ମାର୍କେଟରେ ଆମେ ଘର ଟା ମାନେ ଭଡା ନେଇକି ଆଉ ସେଇଠି ଆମ ନଣନ୍ଦ
ଆଛା ହ ହଁ ହଁ ଆଉ ଭଲ ହ ହବ ଆଉ ଖୋଲିଦେଲେ ମତେଆଉ କୁଆଡେ ଯିବାକୁ ପଡିବ ମୁଁ ତମେ ନଣନ୍ଦ ଥଇକି ପଳେଇବି ଆଉ ତମେ ଖୋଲିବ ଯଦି
ହଁ ତମେ ଯଦି ରହିବାକୁ ଚାହୁଚ ତମେ ବି ଆମେ ବୁଝାବୁଝି କର ତମେ ବି ରହିକି ତାଙ୍କ ସିକି ଯିବ।
ହଁ ଆଜିିକାଲି ତ ପାର୍ଲର ଯ କୋର୍ସ କରୁଛନ୍ତି ତ ଭଲ ମାନେ ତାହରେ ପଇସା ବି ଭଲ ଶିଖଷିବା ପାଇଁ କି ଭଲ ବେଶୀ ଦିନ ବି ଲାଗୁନି ମୁଁ ଶୁଣିଛି ଛଅ ମାସ ଭିତରେ କମ୍ପ୍ଲିଟ୍ କଟଉଛନ୍ତି ଆଉ ଓ ଭଲ ହବ ମତେ ମତେ କହିବ ଆଉ ହେଲା ମୁଁ ଯିବି ଶିଖିବା ଘରେ ବସିିବା ଅପେକ୍ଷା ଆଉ ମୁଁ ଯାଇକି ଟିକେ ଶିଖିବି ଆଉ ଆଉ ତମେ ଟେଲର ତାହେଲେ ତମେ କରୁଛ ହଉ ଟିକେ ଅଧିକ ଭଲସ ଶିଖିଯାଅ ମୁଁ ଯାଇକି ଟିକେ ମୁଁ ଟିକେ ମାନେ ଟେଲର ମାନେ କେତେ ବ୍ଲାଉଜଆ କେତେ କଣ ହଉଛ ମାନେ
ଆମର ମାନେ ଡିଜାଇନ ବ୍ଲାଉଜ ନ ତିନିଶହ ଚାରିଶହ ତା ଉପରକୁ ଉଁ ଦୁଇଶହ ଉପରକୁ ଜଣି ଦି ଜଣିି ସବୁ ଆଉ ମାନେ ସା ର ବାଡେଇଲେ ଦେଢଶହ ଆଉ ଶହେ ତରଶ ତ ନାଇଁ ଶହେ ନାଇଁ ସବୁ ଦେଢଶହ କୁ ଆଉ ଡିଜାଇନ ଟା ତମେ ଯେମିତିଟ ଡିଜାଇନ କ ସେମିଟା ପଇସା ଆଉ
ହଁ ଆଉ ବଜାର ଟିକେ ଯିବା ଟିକେ ଗୁପଚପୁରିଆ ଖାଇବା ଟ ଟିକେ ମୋମ ମମ ଖାଇବା ଆଉ ଟିକେ ଚୋଟି କଟିଂ ଫଟିଂ କରିଦେଇକି ହଁ ଟିକେ ଆସିବା ଆଉ
ହଁ ଆଉ ସାଙ୍ଗସଥି ନାହାନ୍ତିେ ସାଙ୍ଗମାନଙ୍କୁ କାହାକୁ ସାଙ୍ଗରେ ଯାଆନ୍ତିେ ସାଙ୍ଗ ବି ଯାଇଥାନ୍ତି
ଏାଇ ସାଙ୍ଗସଥି ମୋତେ ଅଛନ୍ତି ହେଲେ ସମସ୍ତଙ୍କର କାହାର କିଛି କାମ ଥିବ ନା ଆଉ ତ କାହାକୁଇିବିଁ ତମେ ଟିକେ ବୋଧେ ସେ ପଚାରିଲି ତମେ ଟିକେ ଫ୍ରି ଥିବ ଯଦି ତାହେଲେ ମୋ ସାଙ୍ଗେ ଯିବ ଆଉ ଆଉ ଦିଦିଙ୍କ ବାହାଘର ଯୋଉଠି ଟିକେ ନହ ଟେ ଟିକେ ଭଲରେ ଟିକେ ଇରିଆ କଲେ ଟିକେ ଆଉ ଭଲ ଲାଗିବ କଣ
ତମେ ଯାହା ବଲେ ଦିଦିଙ୍କର ଭଉଣୀ ତମ ତମ ଆଗେ ଦିଦି ତମ ବ ଦେଖି ଭମଣ କି
ହଁ ସେଟା ତ ହଁ ସେଟା ତ ଠିକ ହେଲେ ମାନେ ଦିଦିଙ୍କର ସବୁ ସରିଛି କିଣାକିଣି ଦେଖୁନ ଆଜିକାଲି ଶନ କଣ କେତେ ରେଟ୍ ହେଲାଣି ହାତ ମାରି ହଉନି ଏଇ କିଣା କିିଣି ହେଇଛି ଖାଲି ଏଇ ଟିକେ ମୁଡି ଯାଇ ଚୁଟି କଟି କରିଥାନ୍ତି ଆ କରିଥାନ୍ତି ଆଇୁଟି କରିଥାନ୍ତି ଆଉ ଟିକେ ଫେସିଆଲ
ହଁ ସେଠି ସବୁ ହଉଛି ହଁ ଆମର ସେ ନନନ୍ଦଙ୍କ ପାଖରେ ସେ ସବୁ ହଉଛି ଆଉ ତମେ ଯଦି କହିବ ସାଙ୍ଗ ହେଇକି ପଳେଇବା ସେଥିପାଇଁ ବଝାର କରିବା ଆଉ
ହଁ ହଁ ଆଉ ବ୍ଲାଉଜ ବି ଦେଇଥିଲି ଡ୍ରେସ ଦେଇଥିଲି ଟିକେ ଆଣିଥାନ୍ତି ଆଉ ଦେଖି ହଁ ହଁ ସେ ମାର୍କେଟ ରେ ଦେଇଥିଲି ତିଆରି କରିବା ପାଇଁ ସେ ମୁଁ କହିଥିଲି ମତେ ଦି ଦିନ ତ ବସି ଆସିକି ଚାରି ଦିନ ଆଠ ଦିନ ଖଣ୍ଡେ ହେଲାଣି ଦଉନାହାନ୍ତି ହଉଜଣ କରୁଛନ୍ତି
ତା ମାନେ ଏଇ ମାନେ ଟାଇମରେ ବହୁତ ଭିଡ ହଉଛି ନା ବାହାଘର ଟାଇମ ଟା ଆଉ ସେଥିପାଇଁ ତାଙ୍କୁ ଲେଟ ହଉଥିଲା ଦେବା ପାଇଁ ଆଉ
ହୁଁ ଆଉ କଣ ଆଜି ଖାଇଥିଲ କଣ
ଖାଇଥିଲେ ସେ ପଖାଳ ମାଛ ଆଉ ଭଜା ଆଳୁ ଭଜା ହେଇଥିଲା
ହୁଁ
ଆଉ ସେଇ ତ ହେଇନି ର ସେ ହେଲେ କଣ କରିବା ଖାଇବା ଆଉ
ଆଉ କଣ ରୋଷେଇ ହେରେ କିଛି ମୁଁ ମୁଁ ଖାଇଥିଲି କଣ ସକାଳେ ଖାଇଥିଲି ପରଟା ଭଜା ଆଉ ଦିପ ରୋଷେଇ ହଉଛି ସରିନି ମମି କ ଛନ୍ତି ମୁଁ ଏଇ ବସିଥିଲି ଏଇ ତମ ଟାଟସା ଦେଖୁଥିଲି ଆଉ ହଁ ସେଥିପାଇଁ କଲ ଟିକେ କଲି ମୁଁ କହିଲେ ଦେଖିବା ଆଉ ମାନେ ପଚାରିବା କୋଉଠିକେ ଯାଇଥିଲେ କୋଉ ପାର୍ଲର ରେ ଆଇଷରା କରିଥିଲେ ଆଉ ସେଥି େ କଲ କରିଡେ
ହଁ ତମର ତ ବାହାଘର କହୁଛ ଆଉ ବହୁତ ସେି ମାନେ ମାନେ
ହଁ ବହୁତ ହଁ ବହୁତ ଲୋକ ମାନେ ଆସି ଆସିଲାଣି ଏଇ ଆଠ ଦିନ ଭିତରେ ତ ବାହାଘର ନା ବହୁତ ମାନେ ଘରେ କୁଣିଆ ମନ୍ଦିର ଜୋରେ ପୁରା ଆଉ ଆଗକୁ ବି ମୁଁ ଚାହିଁଲେ ଟାଇମ ବାହାର କରି ଯାଇପାରୁନି ହବ ଯଦି ଆଜି ଆଜି ଟିକେ ସନ୍ଧ୍ୟା ବେଳକୁ ଟିକେ ଯିବା ଟିକେ ବୁଲାବୁଲି କରିବା ଟିକେ ଆଉ ତମେ ଆସିବ ମୋ ଦିଦି ବାହା ଘରକୁ ହେଲା
ହଁ ହଁ ନିଶ୍ଚୟ ଯିବି ନା
ଟିକି ଘରେ ସମସ୍ତଙ୍କୁ ନେଇକି ଆସିବ ଆଉ
ହଁ ହଁ ଆଜି ତାହେଲେ ତମେ ଟ୍ରେନିଂରେ କହିଥିଲି ବୁଲିବାଲିକି ଆସଛ
ହଁ ଆଉ ଟିକେ କହିବ ଟିକେ ତମର ନଣଦକୁ ଟିକେ ଆସିକି ଟିକେ ଟିକେ ମୋ ଦିଦିଙ୍କର ଟିକେ ମେହେନ୍ଦୀ ଫେହେନ୍ଦୀ ଟିକେ କରିଦେବେ ଆଉ
ଓ ଏଲାର ମେ ହଁ ଶିଖୁଛି ଏବେ ଆରମ୍ଭ କରୁଛି ଭଲେ ଶିଖିନି ଆଉ
ଓ ନା ନା ଶିଖିଯାଅ କାହିଁକିନା ଏଇଟା ବହୁତ ଭଲ ମାନେ ଟେଲର ପାର୍ଲର ଏ ସବୁ ନା ବହୁତ ବଢିଆ ମାନେ ଏମିତି ତ ଇନକମ୍ ହବ କିନ୍ତୁ ସେଇଟା କଣ ନିଜର ଗୁଣ ମାନେ ତମେ କିଏ ଶିଖିଥିବ। ସେଇଟା ତ ମୁଁ ନିଜ ପାଇଁ ନିଜେ କିଛି ନ କରିପାରିଲେ, ଜିନିଷକୁତ ତମେ ଟିକେ ବନେଇ ପାରିବ ନାଇଁ ଧର ବ୍ଲାଉଜ୍ ଟା ତମେ ଅଲଗା ଲୋକଙ୍କୁ ଦଉଛ ତୁମେ କହୁଛ କି ଡିଜାଇନ୍ କଲାବେଳକୁ ତିନିଶହ ତିନିଶହ ଚାରଶହ ପଡିବ ସେଇ ଯୋଉ ଜିନିଷ ଟା ତମେ ତ ଆଣିକି ନିଜେ ମାନେ କରିକି ତ ନିଜେ ପିନ୍ଧି ପାରିବନି ସେ ପଇସା ତମେ ରହିଯିବ ନା ନାଇଁ ଯୋଉମାନେ ତିଆରି କରି ଦଉଛନ୍ତି ତାଙ୍କୁ ପଇସା ଦଉଛ ନା ନାଇଁ
ସବୁ ଜିନିଷ ଜାଣିବା ହିଁ ଦରକାର ସବୁ ଜିନିଷ
ଆଉ ମୁଁ ବି ଭାବୁଛି ମେସିନ୍ ଏତେ ତ ଇଏ କରୁଛି ମୁଁ ତ ଭାବୁଛି ମୁଁ ବି ଟିକେ ଯାଇକି ଟିକେ ଶିଖିବି ଆଉ ପାର୍ଲର ଆଉ ଆଉ ତମେ କହୁଛ ତମ ନଣଦ ଭଲ ଇଏ କରୁଛନ୍ତି ଆଉ ମୁଁ ଯାଇକି ଟିକେ ଶିଖିବି ଆଉ
ତା ସାଙ୍ଗରେ କଥା ହେଇଯିବି ତମେ ଯେବେ କହିବ ତ ଯାଇକି ଶିଖି ପାରିବ।
ହଁ ନାଇଁ ତମେ ବି ଶିଖିଯାଅ ତମେ ବି ଶିଖିଯାଅ ତମ ପାଇଁ ବି ଭଲ ମାନେ କିଛି ନ କରି ପାରଲେ ଟେଲରଟା ଶିଖି ଯାଆ ତ ଘରେ ତ ବସିକି ଇନକମ୍ କରିପାରିବ ନା
ଓହୋ ଆଉ କଣ ଘରେ ମା ହେରିକା କରୁଛନ୍ତି।
ହୁଁ ମମି ଏଇ ରୋଷେଇ କରୁଛନ୍ତି ବାବା ବାବା ସବୁ ଅଛନ୍ତି ସବୁ ବସଛନ୍ତି ଆଉ ଯାଠ ତ ବା ତାଘର ଇଏ ଟାଇଁ
ହଁ ଦାୟିତ୍ଵ ବହୁତ ସେମାନଙ୍କ ମୁଣ୍ଡ ଉପରେ
ହଁ ହଁ
ହ
ନାଇଁ ଟିକେ ସନ୍ଧ୍ୟା ବେଳକୁ ଯିବା ଟିକେ ହେଲା ମତେ ଟିକେ କଲ୍ ଟା କରିଦବ ଟିକେ ନହେଲେ ମୁଁ ମେସେଜ କରିଦେବି ତମେ ଫ୍ରି ହେଇକି ମତେ ଟିକେ କହିବ ମୁଁ ବାହାରିକି, ଯିବି ଯିବା ଟିକେ ବୁଲାବୁଲି କରିବା ଟିକେ ଆସିକି ଘରେ ବସି ବସି ବୋର୍ ବି ଲାଗୁଛି ଯେତେ ଘରେ କାମ ଥିଲେ ବି ଟିକେ ନ ବୁଲିକି ଆସିଲେ ମାର୍କେଟରେ ବୋର ବି ଲାଗୁଛି ଆଉ
ଆ
ଆଉ କଣ କରିବା ସମସ୍ତଙ୍କ ସେଇଆ ତ ଇଏ ଆଉ
ସେମିତି ଯାଉଛନ୍ତି ଭାଇ ତ ତମେ ଯେତେବେଳେ ମାନେ ସେ ଦିଦି ଗଲା ପରେ ତମକୁ ସବୁ ଦାୟିତ୍ବ ନେବାକୁ
ହଁ ସେଟା କଣ କରିବା ଘରେ ଯିଏ ବା ବଡ଼ ଭାଇ ଥିଲେ କି ଭଉଣୀ ଥିଲେ ସେମାନେ ଗଲେ ମାନେ ଗଲା ପରେ ଭାଇ ତ ଦାୟିତ୍ୱ ନେବେ କିନ୍ତୁ ବଡ ଭଉଣୀ ଟ ଯଦି ଭାଇ ନଥିବେ ବଡ ଭଉଣୀ ଗଲା
ହଁ ମା, ଙ୍କ କତିରେ ମାମା କଥା ଟିକେ କରିବାକୁ ପଡିବ ନା ଆଉ ଯଦି ଏଠ ଆମକୁ କିଛି କରିବାକୁ ପଡିବ ତାଙ୍କ ପାଖରେ
ହଉ ତାହେଲେ ଠିକ୍ ଅଛି ମୁଁ ସନ୍ଧ୍ୟାବେଳେ ତମକୁ କଲ କରିବି ତମେ ବାହାରକି ଥିବ ସାଙ୍ଗ ହେଇକି ଯିବା ଏବେ ମୁଁ ରଖୁଛି ଆଉ
ହଁ ହଁ